ଧ୍ୟନ କେମିତି ଅଛନ୍ତି ଆଜ୍ଞା ଆପଣ
ଭଲ ଅଛି ଆଜ୍ଞା। ବହୁତ ଭଲ ଅଛି ଆପଣ ସପରିବାର ଭଲରେ ଅଛନ୍ତି।
ଆଜ୍ଞା ଆଉ ଆପଣ ପଟେ ଏଵେ କେମିତି? ଆଜ୍ଞା ବହୁତ ଭଲ ଅଛି ଆଜ୍ଞା ଏପଟେ
ପାଣି ପାଗ ଆଜ୍ଞା ଏବେ? ପୁରା ଭୀଷଣ ଗରମ ହଉଛି ଆଜ୍ଞା ଟାଣ ଖରା ଲେନା ଭୀଷଣ ଖରା। ଆଚ୍ଛା ଆପଣ ବିଭିନ୍ନ କାମ କରିବା ସହିତ ଆପଣଙ୍କର ହବି କଣ ଆଜ୍ଞା ଆପଣ କେଉଁ କାମଟିକୁ ଅତି ପ୍ରିୟ ବୋଲି ଭାବନ୍ତି କୋଉ କାମ? କଲେ ଆପଣଙ୍କୁ ବେଶୀ ଭଲ ଲାଗେ ଯେମିତି ଗୀତ ଶୁଣିବା ହଉ କି ନାଚିବା ହଉ କି ଚଳଚିତ୍ର ଦେଖିବା ହଉ କୋଉ କାମଟି ଆଣ ବେଶ ଭଲାଗେ।
ମୁଁ ଆପଣଙ୍କ ସହିତ ଅ କିଛି କହିବା ପାଇଁ ଚାହୁଁଛି। ତ ଯେମିତି କି ଆପଣ ପଚାରିଲେ କି ମୋର ହବି କଥା ପଚାରିଲେ ତ ମତେ ବିଶେଷ ଭଲ ଲାଗେ ଆଜ୍ଞା? ବୁଲି ଆକୁ ବିଭିନ୍ନ ନୂଆ ନୂଆ ସ୍ଥାନ ହେଲା। ଖାସ୍ କରି ଆଜ୍ଞା ଅ ଭଲ ଲାଗେ କି ଯୋଉ ସ୍ଥାନ ଗୁଡିକ କି ଯାଇନଥିବେ କିମ୍ବା ବହୁତ କମ ଲୋକ ସେଠି ବସବାସ କରୁଥିବେ। ସେଇ ସ୍ଥାନକୁ ଯାଇକି ସେଠାକାର ଲୋକଙ୍କର କଲଚର ହେଲା ଟ୍ରାଡିସନ ହେଲା କଣ ତାଙ୍କୁ ଖାଇବାକୁ ଭଲ ଲାଗେ। କଣ ପିନ୍ଧିବାକୁ ଭଲ ଲାଗେ। କଣ କାମ କରେ ତାଙ୍କ ରୋଜଗାର କେମିତି କରନ୍ତି ସେଇ ସବୁ ଜିନିଷ ଏମିତି ନାହି ଯେ ଖାଲି ମତେ ଯିବାର ଅଛି। ଜାଗା ଦେଖିଦକି ପଳେଇ ଆସିଲେ ମତେ ସେମିତି ନାହିଁ ଆଜ୍ଞା ସେଇ ଜାଗାକୁ ଯାଇକି ସେଇ ଜାଗା ବିଷୟରେ କିଛିଟା ଇନଫର୍ମେସନ କଲେକ୍ଟ କରିବା ପାଇଁ ମଧ୍ୟ ମୋତେ ସଂରକ୍ଷଣ କରିବା ପାଇଁ ମଧ୍ୟ ଭଲ ଲାଗେ। ଏବଂ ସେ ଜାଗା ବିଷୟରେ ଯେମିତି ମୁଁ ଜାଣି ସାରିଲା ପରେ ଅନ୍ୟମାନଙ୍କୁ ମଧ୍ୟ କୁହେ କି ମୁଁ ଏମିତି ଗୋଟେ ଜାଗା ଯାଇଥିଲି ଯେଉଥିରେ ଏଭଳିଆ ଗୁଣବତ୍ତା ଗୁଡ଼ା ଅଛି ମୁଁ ସମସ୍ତଙ୍କୁ କୁହେ। ଏଇଟା ହଉଛି ମୋର ଗୋଟେ ପ୍ରଥମ ମାନେ ହବି। ତାପରେ ଯେହେତୁ ଆଉ ଗୋଟେ ହବି ହଉଛି ମତେ ଖାଇବା ପିଇବା ଟିକେ ଭଲ ଭଲ ଖାଇବା ହେଲା। କିମ୍ବା ଟିକେ ସୁଆଦିଆ ଦେଶୀ ଖାଇବା ହେଲା ଏମିତି ନାଇଁ ଯେ ମତେ ସେ ଚାଇନିଜ କି କଣ ସେ ସବୁ ନାହିଁ। ଦେଶୀ ଲୋକାଲ ଏରିଆରେ ହଁ ଦେଶୀ ଖାଦ୍ୟ ଟିକେ ଖାଇବାକୁ ଭଲ ଲେ ତା ସହିତ ଟିକେ କିଛି ସମୟ ପାଇଲେ କିଛି ନୂଆ ଲୋକ ମଙ୍କ ସହିତ ମିଶିକି ତାଙ୍କ ବିଷୟରେ ଜାଣିବାକୁ ହେଲା ତାଙ୍କର ଏକ୍ସପିରିଏନ୍ସ ବିଷୟରେ ଜାଣିବାକୁ ହେଲା ସେ ସବୁ ମତେ ଜାଣିବାକୁ ବହୁତ ଭଲ ଲାଗେ ଆଜ୍ଞା।
ଆରେ ବାହ ଆପଣଙ୍କ ତ ପ୍ରିୟ କାମ ଅତି ସୁନ୍ଦର ଆଚ୍ଛା ମତେ କୁହନ୍ତୁ ଯୋଉ ଆପଣ ବିଭିନ୍ନ ସ୍ଥାନକୁ ବୁଲି ଯିବାକୁ ଭଲ ଲାଗେ ତାହା କେବେ ଲେଖିଛନ୍ତି। ଭ୍ରମଣ କାହାଣୀ ଆକାରରେ ଲେଖିଛନ୍ତି କି ଆପଣ
ଆଜ୍ଞା ଭ୍ରମଣ କାହାଣୀ ଆଗରେ ତ ଲେଖିନି। କିନ୍ତୁ ଯେବେ ବି ଯାଏ ମୁଁ ସୋସିଆଲ ମିଡିଆରେ ତାର ଇନଫରମେସନ ସେୟାର କରେ। ସେଇ ଜାଗାର କଣ କଣ ବିବିଧତା ଅଛି କଣ କଣ ବି ଜିନିଷ ଅଛି ଫେମସ କିଛି ଜିନିଷ ଅଛି ସେଇ ଜାଗାରେ ଯାହା ଲୋକମାନେ ଜାଣିବା କଥା କି ଲୋକମାନେ ଏବେ ଯା ତାର କିଛି ଜାଣି ପାରନାହାନ୍ତି ସେଗୁଡାକ ମୁଁ ଅ ସୋସିଆଲ ମିଡିଆରେ ସେୟାର କରେ ଆଜ୍ଞା।
ବହୁତ ସୁନ୍ଦର କଥା ତ ଯାହା ହଉ ଆପଣଙ୍କର ପ୍ରିୟ କାମ ଶୁଣନ୍ତୁ ଆଜ୍ଞା ସ କଥା ହେଲା ମୁଁ ଜଣେ ଛୋଟ ଚିତ୍ରକ ଚିତ୍ର କରିବାକୁ ମତେ ଭାରି ଭଲ ଲାଗେ। ଏବଂ ମୁ ଟିକେ ଲେଖା ଲେ କରେ ପତ୍ର ପତ୍ରିକାରେ ବିଭିନ୍ନ ଖବର କାଗଜରେ। ତେଣୁ ସମୟ ପାଇଲେ ଟିକେ ଲେଖ ଲେଖିବି କରେ। ଆଉ ଆପଣ ଯେମିତି କହିଲେ ଗଣମାଧ୍ୟ ମାମର କଥା। ମୁଁ ବି ସେମିତି ମୋର ଲେଖା। ମୋର ଚିତ୍ର ଆଉ ମୋର ଗୀତ ମୁଁ ବି ସବୁ ଗଣମାଧ୍ୟମ ଗୁଡିକରେ ଅଂଶୀଦାର କରେ ଏହା ବ୍ୟତୀତ ମୁଁ ଟିକେ ଚଳଚିତ୍ର ପ୍ରିୟ। ଚଳଚିତ୍ର ଦେଖିବା। କୁ ଭାରି ଭଲ ପାଏ।
ବହୁତ ବଢିଆ ଆଜ୍ଞା ତ ଆପଣଙ୍କୁ ଚଳଚିତ୍ର କୋଉ ଭଳିଆ ଚଳଚିତ୍ରା ଆପଣଙ୍କୁ ବହୁତ ଭଲ ଲାଗେ ଆଜ୍ଞା।
ଦେଖନ୍ତୁ ଆମର ଓଡିଆ ଚଳଚିତ୍ର ଡରା। ଡରା ଗୋଟେ ଏମିତି ଚଳଚ୍ଚିତ୍ର ମୁଁ ତାକୁ ବୋଧ ହଏ ମୋ ଜୀବନରେ ସବୁଠୁ ଅଧିକ ଦେଖି ଗୋଟେ ଗାଁ ନିଛକ ଗାଁର ଛବି ଗୋଟେ ଅତି ସାଧାରଣ ଅପାଠୁଆ ମଣିଷର ଯୋଉ ମହାନ ମାନବିକତାର ଛବି। ଏବଂ ଜଣେ ସହରୀ ଝିଅ କେମିତି ନିଜକୁ ବଞ୍ଚ ପଞ୍ଚେଇବା ପାଇଁ ଗୋଟେ ଗ୍ରାମାଞ୍ଚଳରେ ଯାଇକି ପହଞ୍ଚିଛି ଆଉ ଗୋଟେ ଭଲ ମଣିଷ ହେତୁ ଗୋଟେ ପାଠୁଆ ମଣିଷର ହାତ ଧରିବା ପାଇଁ ମଧ୍ୟ ପଛେଇ ନାହିଁ। ଏ କାହାଣୀ କେ ଜାଣି କାହିଁକି ମତେ ବହୁତ ଆପଣାରେ ଲାଗେ। ଏଣୁ ମୁଁ କେବେ ବି ସମୟ ପାଇଲେ ଡରା ଚଳଚିତ୍ରକୁୁ ଦେଖେ ଆଜ୍ଞା ଏଇଟା ମତେ ଭାରି ଭଲ ଲାଗେ।
ବହୁତ ବଢିଆ ନିଶ୍ଚିତ ଆଜ୍ଞା ମୁଁ ବି ଆପଣ କହିଲେ ମତେ ବି ଇଚ୍ଛା ହଉଛି ସେଇ ଜିନିଷ ଟା ଦେଖିବା ପାଇଁ ମୁଁ ବି ସେଇ ସେଇ ଚଳଚିତ୍ର ଟା ଦେଖିବି। ଆଶା କରଛି କି ଆପଣ ମତେ ଜଣେଇବେ ସେ ବିଷୟରେ। ଆଉ ଗୋଟେ ଜିନିଷ ରହିଲା
ଆଜ୍ଞା।
ଆ ଆଜିିକାଲି ଯୋଉ ଚଳଚିତ୍ର ଗୁଡାକ ଆସୁ ଚି ମାନେ ପଦାକୁ ଆସୁ ଚି ଆମେ ଦେଖୁଛେ ଏବେ ଆପଣ ଯଦି ଦେଖିବେ ଆଗରୁ ଚଳଚିତ୍ର ଏବଂ ଏବେକାର ଆଧୁନିକ ଯୁଗର ଚଳଚିତ୍ର ମିତରେ ବହୁତ ପାର୍ଥକ୍ୟ ରହୁ ଛି ବହୁତ ଆକାଶ ପାତଳମ୍ ମାନେ ଡିଫରେନ୍ସ ରହୁଛି ଆଗର ଚଳଚିତ୍ରରେ କଣ କଣ ନା ଗୋଟେ ମାନେ ରିଲିଷ୍ଟିକ ଜିନିଷ ଥିଲା ଗୋଟେ ମାନେ ଗୋଟେ ଲୋକଙ୍କର ଉଁ ମୁଁ ପୁରା ନିଜୀବ ଜୀବର ଗୋଟେ ଉଦାହରଣ ଟା ଦଉଥିଲେ କିନ୍ତୁ ଏବେ ଆଉ ସେଇ ଚଳଚିତ୍ର ସେଇଟା ଦେଖା ଯାଉନି ଆଧୁନିକ ଲାଇଫଷ୍ଟାଇଲ ଉପରେ ଖାଲି ଚାଲିଛି ଚଳଚି
ନିଶ୍ଚିତ ନାଇଁ ଦେଖନ୍ତୁ ଆପଣ ବଢିଆ କଥା କହିବେ ପୂର୍ବରେ ଏତେ ନଗ୍ନତା ନଥିଲା। ଉଲଗ୍ନତା ନଥିଲା ବୁଝିଲେ ନା କଥାରେ ହଉ ଗୀ ତ ରେ ହଉ ପାରିବାରିକ ଚଳଚିତ୍ର ଥିଲା ପରିବାର ବସିକି ଦେଖି ହଉଥିଲା ବାପା ମା ଭାଇ ଭଉଣୀ ସା ରେ ବର୍ତ୍ତମାନ ଆଜ୍ଞା। ଆଉ କାହା ସହିତ ଖୋଲାରେ ଦେଖି ହବନି ଆଜିକାର ଚଳଚିତ୍ର। ବୁଝିଲେ ନା ନାଇଁ ଆପଣ ଯେମିତି କହିଲେ ସେ ଗୋଟେ ନିଛୁକ ଗୋଟେ କାହାଣୀ ଗ୍ରାମାଞ୍ଚଳର କାହାଣୀ ନିଜ ଭିତରେ ଘଟିଲା ଭଳି କାହାଣୀ ଉପସ୍ଥି ଗ୍ରହଣ କରାଯାଉଥିଲା। ଆଉ ସେତେବେଳର ଗୀତରେ ଗୋଟେ ମା ଧୂର୍ଯ୍ୟ ପ୍ଲାଣ୍ଟ ସେ ଗୀତ ଆପଣା ଛାଏଁ ଗୁଣୁଗୁଣେଇ ହେଇଯାଏ। ହଁ
ଆଜ୍ଞା
କିନ୍ତୁ ଏବେ କାର ଗୀତରେ ସେଇ ଜିନିଷ ଟା ନାହିଁ ହଁ କି ନେଇ କୁହ
ନାହିଁ ଆଜ୍ଞା
ର୍ଷା ଆସିଲା ଭଳି ଆକାଶରେ ଆସୁଛି ହଠାତ୍ ଦୂରେଇ ଯାଉଛି।
ଆଉ ଗୋଟେ ଜିନିଷ ଆଜ୍ଞା ଏଇ ଗ୍ରୀଷ୍ମ କାଳରେ ମୁଁ ଆପଣଙ୍କୁ ଗୋଟେ ଛୋଟ ଜିନିଷଟେ କହିବା ପାଇଁ ଯାଉଛି ଆପଣ ମଧ୍ୟ ତାର ଅନୁଭୂତି ନେଇଥିବେ ଏଇ ଗ୍ରୀଷ୍ମ କାଳରେ ଆଗ କାଳରେ ଯୋଉମାନେ ଆମେ ସବୁ ଗାଁ ମାନଙ୍କର ଏବେ ତ ସବୁ ସେ ସହର ମୁୁହାଁ ହେଇଗଲେଣି। ଯୋଉଁ ମାନେ ଅଛ ଅ ଅଛନ୍ତି ଗାଁ ରେ ଗାଁରେ କିନ୍ତୁ ଆଜ୍ଞା ଗ୍ରୀଷ୍ମ କାଳରେ ଗୋଟେ ଭଲ ଦୃଶ୍ୟ ଟା ଆମକୁ ସବୁବେଳେ ଦେଖିବାକୁ ମିଳେ ଠିକ ଆଜ୍ଞା ଦି ପର ସମମୟ ହେଇଥିବ ସମସ୍ତେ ବୃଦ୍ଧରୁ ଆଉ ଗୋଟେ ଅ ବରଗଛତଳେ ଆ ଆଜ୍ଞା ପିଣ୍ଡିରେ ବସିକି ତାସ ଖେଳିବା ହେଲା ବିଭିନ୍ନ ଜିନିଷରେ ଚର୍ଚ୍ଚା କରିବା ହେଲା ଏଇ ସବୁ ଜିନିଷ ଆପଣ କେବେ ଅନୁଭବ କରିଛନ୍ତି କି?
ନିଶ୍ଚିତ ଭାବରେ। ମୁଁ ବି ଆଜ୍ଞା ଦେଖଛିି ସେ ଗ୍ରାମ ଜୀବନ ଆମ୍ବ ତଟାରେ ଦେଇକି ବସିବା ଆମ୍ବ ଖାଇବା ବୁଝିଲେ ନା ନାଇଁ ରଜ ଦୋଳି ପ୍ର ସ୍ତୁତ କରିବା। ଆପଣ ଯେମିତି କହିଲେ ତାସ ଖେଳିବା। କି ଗାଁର ଭଲ ମନ୍ଦ କଥା ଆଲୋ ଚନା କରିବା। ଗ୍ରିସ୍
ବୋହୁତୁ ବଢିଆ ଲାଗେ ଆଜ୍ଞା କାହାର କିଛି କାହାର କିଛି ଅସୁବିଧା ହେଇଥିବ। ସେଇ ଜାଗାରେ ଫଇସଲା ହବ ତାଙ୍କୁ ସମସ୍ତେ ବସି ବେ ବିଭିନ୍ନ ଗାଁର ଉନ୍ନତି ମୂଳକ ଜିନିଷ ଉପରେ ଡିସକସନ୍ ହୁଏ କଥାବାର୍ତ୍ତା ଲାଗନ୍ତି।
ଆଉ ଗଛ ଛାଇରେ ବସିବା ତାର ଗୋଟେ ନିଆଁରା ଆନନ୍ଦ ଯେମିତି କୁହାଯାଏ ଏଣୁକିରି ଆଜ୍ଞା ମା କୋଳ ଗଛ ତଳ ଆଉ ନଦୀ କୂଳ ଏଇ ତିନିଟା ବୋହୁତ ଆଦରଣୀୟ ଜିନିଷ
ନିଶ୍ଚିତ ନିଶ୍ଚିତ ଆଜ୍ଞା। ଆଉ ଏଥର ଆପଣଙ୍କର ସେପଟ ପରି ମାନେ ସେପଟ ସାଇଡ ରେ ଚାଷ ବାସ କେମିତି ହେଇଛି ଏଥର?
ନାଇଁ ଦେଖନ୍ତୁ ଆମର ସାଧାରଣତଃ ମାନେ ଗୋଟିଏ ଥର ହିଁ ଚାଷ ହୁଏ। ଖରିଫ ଫସଲ ଏଇ ଯୋଉ ଆଗକୁ ବର୍ଷା ଏବେ କିଛି କିଛି ଜମି ହଳ ହେଇ କ ଲଙ୍ଗଳରେ ସବୁ ହଳ ହେଇ ସାରିଲାଣି। ଲୋକମାନେ ସବୁ ବିହନ ବୁ ରଖି ସାରିଲେଣି ଆଉ ଆଉ। ଦଶ ଦିନ ଖଣ୍ଡେ ଗଲେ। ମାନେ ଆଉ ଗୋଟେ ସ୍। ସପ୍ତାହ ଭିତରେ ଆଜ୍ଞା। ଯେ ତଳି ପଡିବ ସବୁ। ତଳି ପଡ଼ିଯିବ ଶୁଖିଲା ମାଟିରେ ତଳି ପଡିଯିବ ଯେତେବେଳେ ମୌସୁମୀ ଓଡ଼ିଶାକୁ ଛୁଇଁବ। ପହିଲି ରଜ ର। ପହିଲି ବର୍ଷା ହବ। ମାଟି ଭିଜି ଗଲା ପରେ ଆ। ଆଜ୍ଞା ସେ ବିହନର ସବୁ ଗଛ ବାହାରିବ।
ଓହୋ ଆପଣ ମୁଖ୍ୟତଃ କୋଉ କୋଉ ଚାଷ ସବ। କରୁଛନ୍ତି ସେପଟ ସାଇଟ ରେ।
ନାଇଁ ଦେଖନ୍ତୁ ସେପଟେ ଆଜ୍ଞା ଚାଷ କହିଲେ ବିଶେଷତଃ ଧାନ କୁ ପ୍ରାଧାନ୍ୟ ଦିଆଯାଉଛି। ବୁଝିଲେ ନା ନାଇଁ ଆଉ ବହୁତ କମ ପରିମାଣରେ। ଗହମ ହେଲା ସୋରିଷ ହେଲା। ବହୁତ କମ ପରିମାଣରେ ଚାଷ ହଉଛି ଏତଦ୍ ବ୍ୟତୀତ ପରି ପନିପରିବାକୁ ଲୋକମାନେ ଟିକେ ବେଶୀ। ପ୍ରାଧାନ୍ୟ ଦଉଛନ୍। ବର୍ଷ ସାରା। ମାନେ ନଦୀ କୂଳ ବୁଝିଲେ ନା। କୋଉଠି ଯଦି ଗଭୀର ନଳକୁ। ବ୍ୟବସ୍ଥା ଅଛି। କୋଉଠି ଯଦି ଜଳାଶ୍ରୟ। କିଛି ଲୋକମାନେ ପରିଶ୍ରମ କରି ତାହା ମଧ୍ୟ କରୁଛନ୍ତି।
ଓ ହୋ ବହୁତ
ଆଉ ଏ ବର୍ଷ ତ ଆଗୁଆ ଟିକେ ଆସିବ ମୌସୁମୀ ଆଜ୍ଞା ବୋଲି ଜଣାସୁ। ମୌସୁମୀ ଆସିଲେ ଚାଷୀ ମନ ଉଷତ ହବ ଖୁସି ହେବେ ଚାଷୀ। ସେଇ ଆଜ୍ଞା। ଆଉ ଫସଲ ହବ ବୁଝିଲେ ନାଁ?
ଆଜ୍ଞା।
ଆଉ ଆମେ ପଣଙ୍କ ଆଡ଼େ ଆଗିଆଁ ଚାଷର
ଆମର ଆଜ୍ଞା ଏପଟ ସାଇଟ୍ ରେ ଆଜ୍ଞା ଦି ଫସ୍ ତୁଲି ଚାଷ ହୋଉଚି ଆଜ୍ଞା। କିନ୍ତୁ ଗୋ ଟେ ଜିନିଷ ଦୁଃଖର ଜିନିଷ ଯେ ଲୁ ଲୋକ ଯୋଉ ଦି ଫସଲି କରୁଚନ୍ତି ମୋର ମତାମତ ଆଜ୍ଞା ମୁଁ ଦୋଉ ଛି ଏଟା ଭାଇ ଆମେ ଦି ଫସଲି କରୁଚେ ଖାଲି ଫସଲିରେ ଧାନ କ ଯଦି ଗୋଟେ ଫସଲ ଆମେ ଧାନ କରୁଚେ ତ ଆମେ ଆଉ ଗୋଟେ ଫସଲ କିଛି ଅ ଡାଲି ଜା ଚୀୟ ଖାଦ୍ୟ ହେଲା ପନିପରିବା ହେଲା। ସେଇ ସବୁ କଲେ ମଧ୍ୟ ଭଲ ହବ। ଆମେ ସେଇ ଗୋ-ଗୋ ଦି ଫସଲି କରୁଚେ ଦି ଫସଲିରେ ଖାଲି ଧାନ ଯଦି କରିବା ପ ପରିମାଣଟା ବଢି଼ଯିବ କିନ୍ତୁ ଡିମାଣ୍ଡଟା କମିଯିବ ଆଜ୍ଞା।
କିଛି ଅର୍ଥକାରୀ ଫସଲ
ହଁ ଖାଲି ଧାନ ସଞ୍ଚ ଖାଲି ସଂରକ୍ଷଣ ହେଇକି ରହିଯିବ। କିନ୍ତୁ ତାକୁ ଆମେ ବାହାରୁକୁ ସ୍ ଅପ୍ଲାଏ ମଧ୍ୟ କରିପାରିବାନି। କମ୍ କଣ ପାଇଁ ନାଁ ଆମର ଯୋଉ ପଟେ ଯୋଉ ଧାନଟା ହୋଉଚି ସେଇ ଧାନଟା ସବୁଆଡ଼େ ଲୋକ ବ୍ୟବହାର କରନ୍ ତିନି କିଛିଟା ଜାଗାରେ ଯୋଉ ଆମେ କୋହୁଚୁ କି କି ଉଷୁନା ଚାଉଳ ଯୋଉଟା କୋହୁଚୁ।
ଆଜ୍ଞା।
କିଛିଟା ଜାଗାରେ ମଧ୍ୟ ସେ ଉଷୁନା ଚାଉଳ ବ୍ୟବହାର କରନ୍ତି କିନ୍ତୁ ପ୍ରାୟତଃ ଲୋକ ଦେଖିଥିବେ ଅରୁଆ ଚାଉଳ ବ୍ୟବହାର କରନ୍ତି।
ଆଜ୍ଞା।
ତ ସେଥିପାଇଁ ଦି ଫସଲି ଜାଗାରେ ଯଦି ଗୋଟେ ଫସଲି ଆମେ ଧାନ କରୁଚେ। ଆଉ ଗୋଟେ ଫସଲିରେ ଆମେ ବିଭିନ୍ନ ପ୍ରକାର ପନିପରିବା ହେଲା ଅ ତାପରେ ଡାଲି ଜାତୀୟ ହେଲା ସେଇ ସବୁ କଲେ ଜମିର ଉର୍ବରତା ମଧ୍ୟ ରହିବ ଆଉ ଏ ଧାନ କରିବା ଚକରେ କଣ ହୋଉଚି ନାଁ ଲୋକ ଅଧିକା ରାସାୟନିକ ସାର ବ୍ୟବହାର କରୁଚନ୍ତି। ଅଧିକା ମାନେ ଉତ୍ପାଦନ କ୍ଷମତା ବଢ଼େଇବା ପାଇଁ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଯାହା ଫଳରେ ଉର୍ବରତା ମଧ୍ୟ ଗ ହ୍ରାସ ପାଉଚି ଏବଂ ବାୟୁମଣ୍ଡଳ ମଧ୍ୟ ଦୂଷିତ ହୋଉଚି।
ବଢ଼ିଆ କହିଚନ୍।
ଆଜ୍ଞା।
ଧନ୍ୟବାଦ ଆଜ୍ଞା ଏବେ ଗୋଟେ ଜରୁରୀ ଫୋନ ଆସୁଛି ମୁଁ ଟିକେ ରଖିପାରିବି।
ଆଜ୍ଞା ନିଶ୍ଚିତ ନିଶ୍ଚିତ ଆଜ୍ଞା ନିଶ୍ଚିତ ଆଜ୍ଞା।